ହଁନ ହଁ ନମସ୍କାର। ଆରେ ନାଇଁ ଏଇ ଟିକେ ଚା ଟିକେ ପିଉଥିଲି ଆଉ ତା ଦେହରେ ଟିକେ ମୁଢ ବି ଦିଟା ପକେଇ ଦେଇଥିଲି। ଆଉ ଚୁଡା ଫୁଡା ମିଶେଇି ଖାଇଦେଲି ଆଉ।
ହଁ ଭଲ ପେଟ ଥଣ୍ଡା ହବ ଚୁଡା ଖାଇଲେ।
ହଁ ଚା ଟା ପିଇଦେଲ ବା ପେଟ ଗରମ ହେଇଯିବ।
ଆ ତମେ ତ ପେଟ ଗରମ ଏପଟେ ପିଇଲ ପୁଣି ତାପ ସହିତ ତା ଚିଡା ବି ଖାଇଲ ପେଟ ଥଣ୍ଡା ପାଇଁ। ହେଇଗଲା ଆଉ କଣ।
ହଁ ମୋ ବୋଉତ ସକାଳେ କିଛି କରେ ନା ଯାହା ଥାଏ ସେଇଆ ଖାଇଦିଏ ଆଉ।
ହଁ ହଁ ଭଲ କରିଚ
ଆଉ ତମେ ଙ୍କ କରୁଥିଲ କଣ ଖାଇଲ?
ମୁଁଉଁ ହଁ ଏଇ ଗାଧେଇକି ଆସିକି ବସିଥିଲି ଖାଇଥିଲି ସଖାଳେ ବ୍ରେକ୍ଫାଷ୍ଟ କରି ଥିଲି ଖାଇଥିଲି କି କଣ ତ ହଁ କଦଳୀ ଖାଇଥିଲି ଆଉ ରାତିରେ ମୁଗ ଗଜାମୁଗ ଭେଜା ହେଇଥିଲା ତା ଗଜାମୁଗ ସୋଲା ଖାଇଥିଲି। ଆଉ ଏଇନା ରୁଟି ଖାଇବି ଆଉ ରୁଟି ଭଜା।
ଏତେ ସକାଳୁ ସକାଳୁ ଗାଧେଇ ସାରିଲଣି ମୋ ଆପଣ କିଛି ସରିନେଇ ଏପଯ୍ଯନ୍ତ।
ଏରା ନିତି ଦିନ କଥା ମୁଁ ସକାଳୁ ଉଠିବି ଆଗେ ଯୋଗ କରିବି କିଛିଟା ଚାଲିବି ତତି ତାପରେ ତାପରେ ମୁ ଗାଧେଇଯାଏ। ଗାଧେଇକି ଖାଏ।
ମୁଁ ପାଉରି ହଁ ମୁଁ ବି ସମୁଁ ବି ସେ ସକାଳ ଟିକେ ବାସନ ମାଜେ ତାପରେ ଏଇ ଘରଟା ପୋଛିବା ଆହୁରି ବାକି ଅଛି ତାକୁ କରିକି ଯାଇକି ଗାଧୋଇବାକୁ ଯିବି।
ହଁ ହଁ ସବୁ କାମ ସାରିକି ତାପରେ ଯିବ ଗାଧେଇକି ଆରାମସେ ଫ୍ରେସ଼ ଭଲ ଲାଗିବ।
ହଁ ଠାକୁର ପୂଜା ତ ମୁଁ କରେ ନା ବେଳେ ବେଳେ ଯଦି ବୋଉ କୁହେ ତାହେଲେ କରିଦିଏ ନହେଲେ ସିଏ କରେ।
ହୁଁ ଆଚ୍ଛା ଆଚ୍ଛା ହଁ ହଁ ମୁଁ କରେ।
ଆଉ ଫୁଲ କିଏ ଆଣ ତୋଳି କି?
ଫୁଲ ମୁଁ ତ ସକାଳେ ତୋଳିକି ନେଇ ଆସେ ମୋ ମା ପୂଜା କରେ ଠାକୁର।
ତମର ସେଠି ସବୁ ପ୍ରକାର ଫୁଲ ମିଳେ?
ହଁ ଆମ ବାଡିରେ ବା ସବୁ ଗଛ ଲଗା ହେଇଛି। ଫୁଲ ଗଛ, ପରିବା ଗଛ
କି କି ଫୁଲ ତମର ଆଣ?
ଫୁଲ ଆମର ଅଶୋକ ଫୁଲ ଅଛି ଆମର ଟଗର ଫୁଲ ଅଛି, ଟରାଟ ଫୁଲ ଅଛି, ମନ୍ଦାର ଫୁଲ ଅଛି।
ଆଉ ଗେଣ୍ଡୁ ଫୁଲ?
ଗେଣ୍ଡୁ ଫୁଲ ଏଇନା ତା ସିଜିନ ନୁହେଁ। ହଁ ତ ତାର ଋତୁ ଟା ଏବେ ନୁହେଁ ନା ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ବର୍ଷା ଦିନ ଶିତ ଦିନେ ଫୁଟିବ।
ହଁ ପା ଆମର ଏଠି ସବୁ ରାତିରୁ ଉଠିକି ନେଇଯାଉଛନ୍ତି ଯେ ସକାଳୁ ଉଠିଲା ବେଳକୁ ଆଉ ପାଇବୁନି ଜମା। ସେଥି ମାଇଁ ରାତି ତିନିଟା ରୁପ ଳୋଉ।
ହୁଁ
ଖରା ତ ଏତେ ହେଲାଣି କେମତି ଆଜି ଦିନଟା କଟିବ। ଭୋଉତ ଖରା ଆଜି ହେଲାଣି କାଲି ଟିକେ ଅ ପାଗ ଟିକେ ଭଲ ଥିଲା ଆଜି ଦେ ଆଜି ଭୋଉତ ଖରା
ଆଜିି ପା ଅଧିକ ଖରା ଇଚ୍ଛା ହଉଛି ଖାଲି ପାଣିରେ ବୁଡିକି ରହିବା ପାଇଁ।
ହଁ ପରା ଭୋଉତ ଖରା ପା ଆଙ୍କ ଦେହରୁ ଘମିର ଭାରି ଯାଉଛି। ଏତେ ଖରା ଯେ ଘମିର ଙ୍କ ହେଇଛି?
ତମେ ଥଣ୍ଡା ଯୋଉ ଥଣ୍ଡା ହୋଉଥିବା ଯୋଉ ପାଉଡର ଆଣିକି ଲଗଉନା।
ହଁ ମୁଁ ଲଗାଏ ଘ ଘିମିରି ପାଉଡର ଅଛି ତା ତାକୁ ୟୁଜ କରେ। ଆଉ ନିମ ନିମ ପତ୍ର ତାକୁ ଲଗାଏ ଏତେ ପାଣି ରେ ଫୁଟେଇକି ଗାଧାଏ।
ଆଉ ଘି କୁଆରି ସେଟା ବି ଲଗାନ୍ତି ଥଣ୍ଡା ହବା ପାଇଁ।
ହଁ ହଁ ସେଟା ବି ମୁଁ ସବୁବେଳେ ମୋ ମୁହଁରେ ମୁଁ ଲଗାଏ।
ଆମର ଗଛ ଅଛି ଯେ ହେଲେ ମୁଁ ତ ଲଗୁନି ଆଉ।
ଟି ଅ ଭଲ ମଜବୁତ ରହିବା ଲାଗି ସେଟା ଚୁଟି ପାଇଁ ବି ବହୁତ ଭଲ ଉପକାରିତା।
ହଁ ମୋ ମୋ ଚୁଟି ଗୁରା ଖାଲି ଉପୁଡି ଯାଉଛି କଣ କରିବି କହିଲ।
ତମେ ତ ସେ ଘି କୁଆଁରି ହିଁ ଲଗାଅ ତୁମେ ତ କହିଲ ଆଉ ଅ ଆଉ କଣ ହେଲା
ଆଉ ତା ଦେହରେ ମେ ତା ଦେହରେ ମେଥି ବୋଧେ ପ
ହଁ ମେଥି ଶୁଣ ମେ ମେଥୀ ଆଁ ନଡିଆ ତେଲକୁ ରନ୍ଧା ନଡ଼ିଆ ତେଲ ଯୋଉଟା ସେଥିରେ ଆମେ ମେଥି ଆଉ ମନ୍ଦାର ନାଲି ମନ୍ଦାର କଢ଼ ମିଶାଇକି ତାକୁ ଫୁଟେଇକି ତାକୁ ମୁଣ୍ଡରେ ଲଗାଅ ଚୁଟିରେ ଲଗାଅ ଚୁଟି ମଜବୁତ ରହିବ। ଚୁଟି ଉପୁଡିବା ବି ବହୁତ କମିଯିବ।
ଆଉ ମତେ ଏଠି ଜଣେ କହୁଥିଲେ ପୋଦିନା ପତ୍ର ତା ପାଣି ଲଗେଇବା ପାଇଁ ମୁଁ ଥରେ ଲଗେଇଥିଲି କି ଜଣା ପଡିଲାନି କଣ ହେଲା। ଆଉ ତମେ ନିଜେ ତିଆରି କରିକି ତେଲ ଲଗାଅ ନା କିଏ କରିକି ଦିଅନ୍ତି।
ନା ମୋ ମା ତିଆରି କରେ ଘରେ। ନଡିଆ ଆଣିକି ତାକୁ ନ ନଡି ନଡ଼ିଆରୁ ନଡିଆ ତେଲ ହିଁ କରେ ଫେଶିକି ବାହାର କରେ ତେଲ।
ହଁ ଏଇଟା ତ ଆଉ ତମେ ସ ସପ୍ତାହରେ କେତେ ଥର ମୁଣ୍ଡ ସଫା କର।
ମୁଁ ପନ୍ଦର ଦିନରେ ଥରେ ମୁଣ୍ଡ ସଫା କରେ ମୋର ବହୁତ ଥଣ୍ଡା ଦେହ। ଆଉ ବହୁତ କମ ପାଣିରେ ଗାଧାଏ କାଁହିଁକି ନା ମତେ ଥଣ୍ଡା ଧରିଯାଏ ଶୀଘ୍ର ସେଥିଲାଗି ମୋ ମା ପାଟି କରେ ଗାଳିଦିଏ।
ଆ ମୋର ଯେତେବେଳେ ମନ ହୁଏ ସେତେବେଳେ ସଫାକରି ଦିଏ।
ଆଛା ଆଛା।
ଆଉ ମୋର ଖାଲି ଉଙ୍କୁଣି ଗୁଡା ହେଇଯାଉଛନ୍ତି ତାକୁ କେମିତି କଣ ସଫା କରିବି କହିଲ।
ମୁଣ୍ଡରେ ଉଙ୍କୁଣି ହେଲେ କଣ ଲଗେଇବ ଉଙ୍କୁଣି ଔଷଧ ହଁ ଡାକ୍ତରଙ୍କୁ ଦେଖେଇକି ଆଣ ଲଗାଅ। ନିମପତ୍ର ଯୋଉଟା କହିଲି ନିମପତ୍ର ପାଣି ଫୁଟେଇକି ସେଇ ପିତା ପାଣି ଟାକୁ ମୁଣ୍ଡରେ ଧୁ
ହଉ କାଲି ଲଗେଇବି ଆଣିକି ଦେଖିବା କଣ ହୋଉଛି।
ଆଉ ଆଗ କଳିକା ତ ଲୋକ ଲୋକ ମାନେ ମୋ ଜେଜେମା ତ ସିଏ କଣ କରେ ନା ଲକ୍ଷ୍ମଣ ରେଖା ଜାଣିଥିବ ତ
ଆରେ ହଁ ମୁଁ ବି ମୁଁ ବି ଲଗେଇଥିଲି।
ଉଁ ହୁଁ ଲକ୍ଷ୍ମଣ ରେଖ୍ ଖା ଲଗେଇଲେ ଉଙ୍କୁଣି ମାନେ ବି ମରିଯାଆନ୍ତି କିନ୍ତୁ ସେଟା ଚୁଟି ପାଇଁ ଭଲ ନୁହଁ ଆମେ ସିନା ଲଗାନ୍ତି ଲକ୍ଷ୍ମଣ ରେଖା ସିନା ଉଁଙ୍କୁଣି ମରିଯିବ କିନ୍ତୁ ଚୁଟି ମୁଣ୍ଡ ପାଇଁ ଭଲ ନୁହେଁ ସି ଏ ବି ତ ଗୋଟେ ବିଷାକ୍ତ ହଁ ଜିନିଷ ନା ଯୋଉଟା ସିଏ ଗୋଟେ ଜିବ ଖାଇକି ମରି ପାରୁଚି ତାହେଲେ ଭାବୁଥାଅ ଆମ ମୁଣ୍ଡ ଚୁଟିର ଅବସ୍ଥା କଣ ହଉଥୁବ।
ଆଉ ମୋ ମୁହଁରେ ବ୍ରଣ ଗୁରା ବି ଖାଲି ହେଇଯାଉଚି।
ମୁଁ ସେଇ ଘି କୁଆଁରି ମାର ଘି କୁଆଁରି ତ ସବୁଠୁ ଭଲ।
ଏଇ ଯୋଉ ଖରାରେ ଗଲା ବେଳକୁ ମୁହଁ ରେ ସବୁ ବାହାରି ଯାଉଛି ଆଉ।
ନା ତମେ ଖରାରେ ସବୁବେଳେ ମୁହଁରେ ବାନ୍ଧିକି ଯାଅ ଛତାଟେ ଧରିକି ଯାଅ। ଆ ପାଣି ସପ ପାଣି ପୁରା ଭଲସେ ପିଅ। ଯେତେ ପାଣି ପିଇବ ସେତେ ତମେ ତମ ଦେହର ତମ ମୁହଁର ଉଜ୍ଜଳ ଆସିବ। ତମେ ବୁଁ ଉଁ ଗାଜର ପିଅ ଗାଜରକୁ ଆଣିକି ତାକୁ ତାର ଅ ପାଣି ଟାକୁ ପିଅ ତାକୁ ହଁ ତା ରସଟାକୁ ପିଅ ଗାଜର ହଉ ବିଟ୍ ହଉ।
ହଁ ଲେମ୍ବୁ ପାଣି ବି ପିଅନ୍ତି।
ହଁ ଲେମ୍ବୁ ପାଣି ବି ଭଲ ଲେମ୍ବୁ ପାଣି ଲେମ୍ବୁ ବି ମୁହଁରେ ଲଗାନ୍ତି। ଲେମ୍ବୁ ଆଉ ମହୁ ମିଶେଇକି ମୁହଁରେ ଲଗେଇଲେ ଆମର ଯୋଉଟା ଖରାରେ ଯୋଉଟା କଳା ପଡିଯାଇ ଥିବ ତ ସେଇଟା ଉଠିଯାଏ।
ଆଉ ତମେ ସାବୁନ ୟୁଜ୍ କର?
ନା ମୁଁ ସାବୁନ ୟୁଜ୍ କରେନି। ମୋର ସବୁଦିନ ମୋର ହଳଦୀ ବେସନ ଆଉ ଦହି ମିଶେଇକି ମୁଁ ମୋ ଦେହରେ ଲଗାଏ।
ହଁ ମୁଁ ବି ଶୁଣିଥିଲି ସାବୁନ ଟା ଲଗେଇବା କଥା ନୁହଁ ଆମ ଚମ ଖରାପ ହେଇଯାଏ।
ଆମର ସ୍କିନକୁ ଆମର ଯୋଉ ଦେହଟାକୁ ନା ଚର୍ମଟାକୁ ସେ ପୁରା ଶୁଖିଲା କରିଦବ। ସେଥିଲାଗି ଆମେ
ଆମର ଖାଲି ଲାଇବୟ ସାବୁନକୁ ନେଇ ଆସୁଛନ୍ତି ଯେତେ କହୁଛି ଭଲ ସାବୁନ ଆଣ ସେ ଜମା ଆଣୁନାହାଁନ୍ତି।
ଆଚ୍ଛା ଆଚ୍ଛା। ନାଇଁ ସେଟା ବି କିଛି ଖରାପ ଜିନିଷ ନୁହେଁ ସବୁ ଭଲ ସବୁ ବି ଖରାପ କିନ୍ତୁ ଏଇଆ ଆମେ କେମିକା ରାସାୟନିକ ପଦାର୍ଥ ମିଶୁଥିବା ଜିନିଷକୁ ଆମେ ବ୍ୟବହାର କରିବା କଥା ନୁହେଁ। ଯେ ଯେତେ ତମେ ଆୟୁର୍ବେଦିକ ବ୍ୟବହାର କରିବ।
ହଉ ଆଜି ତମେ କେତେଟାରେ ଉଠିଥିଲ?
ମୋର ସାଢେ ପାଞ୍ଚଟାରେ ମୁଁ ଉଠେ।
ହଁ ପରା ସବୁବେଳେ ମତେ ଶୋଇବାକୁ ଇଚ୍ଛା ହୁଏ ର ଭାବିଥିବୁ ରବିବାର ଟିକେ ଅଧିକ ସମୟ ଶୋଇବୁ ବୋଲି ରବିବାରେ ବହୁତ ଶୀଘ୍ର ନିଦ ଭାଙ୍ଗି ଯାଉଛି।
ହଁ।
ଆଉ ଆଜି ରବିବାର କଣ ଆଜି?
ରବିବାର ଆଜି ଆଉ ତୁମର? ଖାଇବାକୁ କଣ ତୁମ ଘରେ ଆଉ ଆଜି ଆମିଷ ନା ନିରାମିସ?
ହଁ କହୁଥିଲେ ଆଣିବେ ବୋଲି ମୁଁ ତ ଖାଏନା ଦେଖ ଦେଖାଯାଉ ସେ ଆଣୁଛନ୍ତି କି ନାଇଁ?
ଆଚ୍ଛା ତୁମେ ନୀରାମିଷ ଖାଅ ଆମିଷ
ହଁ ହଁ ହଁ।
ସମାନ ସମାନ ମୁଁ ବି ମୁଁ ଜମା ନିରାମିଷ ହିଁ ଖାଏ ଆମିଷ ଟୋଟାଲି ଖାଏନି।
ହଁ ପରା ଆମେ ବି ଯିବ ଆମେ କେମିତି ଗୋଟେ ଯିବକୁ ମାରିକି ଖାଇପାରିବା। ଏଟା ତ ଭଲ କଥା ନୁହେଁ ନା।
ହଁ ଅ କିନ୍ତୁ ଲୋକମାନଙ୍କ ବୁଝିବା ତାଙ୍କ ଚିନ୍ତାଧାରା ଅଲଗା ନା। ତ କୁହନ୍ତି କି ଆମିଷରେ ଅଧିକା ଭି ଭିଟାମିନ୍ ଥାଏ ଅଧିକ ପୁଷ୍ଟିକର ଖାଦ୍ୟ ଥାଏ ପୁଷ୍ଟିକର କ୍ଷୀରରେ ବି ରହୁଛି ଛେନାରେ ବି ରହୁ ଦହିର ବି ରହୁଛି ଆଉ ଖାଦ୍ୟ ସାର ଖାଦ୍ୟ ସାର ପନିପରିବାରେ ବି ରହୁଛି କଣ ଖାଲି କଣ?
ସେମାନେ ଖାଲି ଭାବୁଛନ୍ତି କି ଆମିଷରେ ଅଛି ହଁ ସେଇ କଥା ଆଙ୍କୁ କିଏ ବୁଝେଇବ। ହଁ କିଛି ଲୋକ ଏଠି ବୁଝିଗଲେଣି ଛାଡ଼ିଦେଲେଣି।
ହଁ ଆଜିକାଲି ଲୋକ ଜାଣିଲେଣି ସବ୍ ବୁଝିଲେଣି। ଏବେ ଏବେ ସବୁ ବହୁତ୍ ଲୋକ ବି ଆମିଷ କୁ ଛାଡ଼ୁଚନ୍ତି। ନିରାମିଷକୁ ଆପଣାଉ ଚନ୍ତି।
ହଁ ଆମ ଘରେ ବି ଏତେ ବି ହୁଏନା କେ କେବେ କେବେ ଏମିତି ହେଇଯାଏ ଆଉ।
ହଁ ହଁ।
ଆଉ ତମେ ହଁ ତମେ ତ କହିଲା ଆମିଷ ଖାଅନି।
ନାଁ ହଁ। ଆମର ଆଜି ପନିର୍ ଆଁ ପନିର୍ ହବ। ହୁଁ ଆମର ଘର ତିଆରି ପନିର୍ ଆମର ଦୋସ୍ କାନୁ ଆଣୁନି ଆମର ଗାଈ ଅଛି। ଆମର କ୍ଷୀର ମୋ ମା ହଁ କେମିତି ତାର ପ୍ରଣାଳୀତ ଜଣା ନାହିଁ ପନିର୍ ଟ୍ୟା କେମିତି ହୁଏ ମୁଁ ମୋ ମା ଠୁ ବୁଝିକି କହିବି ତୁମକୁ ନିଶ୍ଚୟ।
ହଁ ମତେ ଟା ବି ଛେନ ହି ଭଲ ଗାଇ କିନ୍ତୁ ମତେ ମିଳେନା ଆମର ଏଠି ଗାଈ କିଏ ଆଉ ରଖୁନାହାଁନ୍ତିକି। ପାଳୁନାହାଁନ୍ତି ଆଉ ଗାଈ କ୍ଷୀର ଦବା ବନ୍ଦ୍ କରିଦେଲାଳୁ ତାକୁ ବିକିରେଦ୍ କରିଦଉଚନ୍ତି।
ନାଁ ସେଇଟା ଭଲ କଥା ନୁହେଁ କଣ ଆଉ ଆହା ହଁ ସେଇଟା ମଣୁଷ୍ୟର ସେଇ ସ୍ୱାର୍ଥ ବଳ ଜିନିଷଟା ହିଁ ଭଲ ନୁହେଁ। ସିଏ ବି ତ ଗୋଟେ ପ୍ରାଣୀ ଆମେ କଣ ଆମ ବାପ ମା ଯେତେଅଳେ ବୃଦ୍ଧ ହେଇଆଉଛନ୍ତି ସେମାନେ ତ ଆମକୁ ଚଳେଇ ପାରନ୍ତି ଆମେ କଣ ଆମ ବାପ୍ ମାଆଁଙ୍କୁ ବିଦା କରି ଦଉଚନ୍ତି କି? ଠିକ୍ ସେଇଭଳି ସିଏ ସେମିତି ଆମର ହଁ ଆମ ଓଡ଼ିଆ ସଂସ୍କୃତି ପରମ୍ପରାରେ ଆମର ଗାଈ ହେଲା ଆମ ଗୋମାତା। ସିଏ ବି ଆମ ମା ଭଳି ସିଏ ବି ଆମକୁ ତା ନିଜ ଛୁଆକୁ ଅଁ କ୍ଷୀର ନ ଦେଇ ସିଏ ଆମକୁ କ୍ଷୀର ଦଉଛି। ଆମର ସେ କେତେ ଉପକାରିତା କରୁଛି।
ଏଇ, ଏଇ ଗରା ହଉଥିଲା ଏବେ ଟିକେ ପବନ୍ ଦେଲା ଟିକେ ଥଣ୍ଡା ଲାଗିଲା।
ହଁ।
ଆଉ ତମର ସେଠି ଛେଳି ସମ୍, ଛେଳି ସମସ୍ତେ ପାଳନ ନା ସେଠି ନା ନାହାଁନ୍ତି ସେଠି ଛେଳି।
କିଏ ଛେଳି ପାଳନ୍ତିନି।
ଅଁ ଆମର ଏଠି ଏତେ ଛେଳି ରଖୁଚନ୍ ଯେ ଖାଲି ଛାଡ଼ି ଦଉଚନ୍ତି। ଖାଲି ଦଉଡ଼ୁଥିବେ ଖାଲି ଛେଳିିବିର ଯୋଉ ଗଛ ଗୁରାକ ଖାଲି ଲଗଉଛୁ ଖାଲି ଆସି ଖାଇଦେଇଛନ୍ତି।
ଅଁ ହଁନ୍ ତମେ ବାଡ଼ିରେ ତମେ ଚାରିବିଟି ତମ ପମ୍ ବାଡ଼ି ଚାରିପିଟି ବାଡ଼ ବାନ୍ଧି ଦିଅ। ଯୋଉରାକି ପସିପାରିବେ ନାଇଁ।
ସେ ସେଇଥିରେ ତ ଭାଙ୍ଗିକି ପଶି ଯାଉଛନ୍ତି ଆଉ। ଆଉ ଛେଳି ଗୁରାଙ୍କୁ ଆଉ ମାରିବୁ କି ଆଉ ଗୋଡ଼େଇଲା ଏଳୁକୁ ସିଏ ପଳଉଚନ୍ତି ପୁଣିଆ ପଳେଇ ଆସୁଛନ୍ତି।
ପଳେଇ ଆସଥିବେ ହଁ ନିଶ୍ଚୟ। ଆଉ ତୁମ ମା କଣ କରୁଛନ୍ତି? ହଁ ମୁଁ ଛେଳି ଦେଖିଛି ନା ଆଉ। ଛେଳି କେମିତି ଦେଖିବୁନି ଛେଳି ଦେଖିଛି ଆମ ଆଡ଼େ ବି ଲୋକ ର ଖୁଥିଲି ଏବେ ଆଉ ରୋକ ରଖୁନାଆଁନ୍ତି।
ଆଉ କୁକୁଡ଼୍
ସମେସ୍ତେଙ୍କୁ ଏବେ ତ ବାହାରୁକୁ ପଳେଇଲେ ଖଟିବା ଲାଗି। ଆଉ ଗାଁ ଗାଁରେ ଆଉ କିଏ ରହିଲା। ସମେସ୍ତଙ୍କ ତ ଦେହ ଖରାପେ ରହିଲା। ଆଉ ଏସବୁ ଦିନିଷ ସମୟ କାହିଁ ପାଳିବାକୁ ପୋଷିବାକୁ।
ହଁ ଆମର ଏଠି ସବୁ କୁକୁଡା, ଛେଳି, ମେଣ୍ଢା, ଗାଈ ସବୁ ପାଳୁଚନ୍ତି।
ନା ଆମ ଘରଆଡେ ଏସବୁ ନାହିଁ କିଛି ବାସ୍ ଗାଈ ଯା ଆମେ ରଖୁ। ଆମର ହିଁ ଗାଈ ଅଛି। ଆଉ ବି ଏଠି କାହାର ଗାଈ ନାହିଁ।
ଯା ହୋଉ ହଁ କଣ କଇଲ ମୋ ମା କଣ କରୁଚନ୍ତି? ଏ ସିଏ ଗାଧୋଇବାକୁ ଯଇଚି ଏବେ। ରବିବାର ଭାବିଥିଲା ଶୀଘ୍ର ହବ ବୋଲି କିନ୍ତୁ ତାର ଆଜି ଡେରି ହେଲାଣି ଏବେ ଯାଇଚି ଗାଧୋଇବ।
ତୁମେ ଭାବିବ ଶୀଘ୍ର ଶୀଘ୍ର କେମିତି କାମ ସାରିବ। କିନ୍ତୁ ରବିବାର ହିଁ ସବୁବେଳେ କାମ ହେଇଥାଏ। କାହିଁନା ଗୋଟିଏ ଵାର ଆମେ ଛୁଟି ପାଇଥାଉ ଟିକେ। ହ
ହ ସିଏ ଆସିକି ସିଏ ବି ବହୁତ ସାରା କାମ ଅଛି କରିବ। ମତ ତଯଦି କହିବ ମୁଁ ତାକୁ ଟିକେ କରଦେବି ଆଉ।
ଆଚ୍ଛା ଆଚ୍ଛା ହଁ ନିଶ୍ଚୟ ମାଆଙ୍କୁ ସାହାଯ୍ୟ କରିବ ନା ଆଉ।
ଆଉ କାଲି ମୋ ସଇତ କଥା ହୋଉଥୁଲ। ତାପରେ ତମ ବାପ ପା ବୋଧେ ତମକୁ ଡାକିଲେ?
ନ୍ୟା ହଁ ହଁ ବାପା ଡାକିଲେ ଖାଇବା ଲାଗି।
ଓ ସେଥିପାଇଁ ମୁଁ କଇଲି ଏତେ ଶୀଘ୍ର କାଇଁ ପଳେଇଲା।
ଆଚ୍ଛା ହଁ ଖାଇବା ଖାଇବା ସମୟ ହେଇଯାଇଥିଲା ଖାଇବା ବଡା ହେଇଯାଇଥିଲା ସେଥିଲାଗୀ ବାପା ଡାକଥିଲେ ଖାଇବାକୁ ପଳେଇଲି।